ହ୍ୟାଲୋ
ହଁ ଶୁଭୁଛିି ତ।
ହଁ
ହଁ ଏଇ ନେଟୱାର୍କ ଇସ୍ୟୁ ପାଇଁ ପ୍ରାୟ ଶୁଭୁନି ମାନେ ଡିସକନେକ୍ଟ ହେଇଯାଉଚି।
ହଁ ହଁ ଏବେ ଯୋଉ ତି ବର୍ଷା ଲାଗି ରହୁଛି ନା?
ହଁ ସେଥିପାଇଁ ନାଇଁ ମଁ ବର୍ଷ।
ହଁ ନହେଲେ ବହୁତ ସାରା ଏଇ ସବୁ କଲ ରହୁଚି। ପୁନି ନହେଲେ କନେକ୍ଟ ହଉ ହଉ କଟି ଯାଉଚି।
ସେ କ ସେଇୟା ହିଁ ପ୍ରୋବ୍ଲେମ ହଉଚି ନେଟୱାର୍କ ଇସ୍ୟୁ ହିଁ ହଉଚି।
ହଁ ହଁ ଆଉ ଯେହେତୁ ସେମାନେ ଅଲଗା ଅଲଗା ଏରିଆ ରେ ରହୁଚନ୍ତି।
ହଁ ହଁ ନାଇଁ।
ତାଙ୍କର ଶୁଭୁନି।
ହଁ ଆମ ଏପଟେ ବର୍ଷା ହେଲେ ତ ନେଟୱାର୍କ ହଉନି। କିନ୍ତୁ ତା ସେମାନଙ୍କର ବର୍ଷା ନାଇଁ। ଖରା ନାହିଁ ମାନେ ସବୁବେଳେ ହିଁ ନେଟୱାର୍କ ଇସୁ ହଉଚି।
ଓହଁ ଗୋଟେ ଗୋଟେ ଲାଗିବନି ଆମେ ଦିନେ ଭୋଜି ପାଇଁ ଯାଇଥିଲୁ ଗଜପତି ଏରିଆଡେ।
ହଁ ହଁ।
ଏସବୁ ମାନେ ଟୋଟାଲି ସେ- - ପାସ୍ ଗାଡି ତମକୁ ପଶିବ ମାନେ ନେଟୱାର୍କ ଛକି। ଲାଗିବନି ଟୋଟାଲି ତାମର ଖରା ପୁରା ଖରାପ। ପୁରା ଖରା ଭଲ ଭଲ ପାଗ ଭଲ ପାଗ ସାଧାରଣ ପାଗ ଥିବ। କିନ୍ତୁ ତାଙ୍କର ଲାଗିବନି।
ହଁ ସେୟା ହଉଚି ମ ସେ ଗୋଟେ ଗୋଟେ ଏରିଆ ନା ଟୋଟାଲ ନେଟୱାର୍କ ମାନେ ଟୋଟାଲ୍ ନେଟୱାର୍କ ହିଁ ଉଡ଼ି
ହଁ ଯୋଗାଯୋଗ ପାଇଁ ବହୁତ ଅସୁବିଧା ହଉଚି ଏଥିରେ ଲୋକମାନେ ବହୁତ ଅସୁବିଧା ହଉଚି ନା ତାଙ୍କର।
ବହୁତ ଅସୁବିଧା ଲୋକମାନଙ୍କର କି ଗୋଟେ କିଛି ପ୍ରୋବ୍ଲେମରେ ପଡ଼ିଲେ ମାନେ କଲ୍ ହିଁ କରିପାରିବନି ନା।
ଟୋଟାଲି କରିପାରିବନି ଯେ ଦରକାର ପଡିଲା ଯେ କର ଦେହ ଖରାପ ହେଲା। କଣ ହେଲା ସେ କେମିତି କଣ କରିବ?
କଥା ତ ସେୟା ନେଟୱାର୍କ ଇସୁ ହେଲେ ହିଁ ହଇରାଣ ମଣିଷ ହଉଛି ତ ଆଜିକା ସମୟରେ ଆଉ। କେଉଠି ବୋଧେ ନାହିଁ ଏ ପ୍ରୋବ୍ଲେମ୍ କାଇଁ ନା ସବୁଠି ଏବେ ଘ ମାନେ ଗାଁ ପା ଉପରୁ ଯୋ ଆମର ଆଗରୁ କଣ ଟାୱାର ଥିଲା? କିଛି କିଛି ଜାଗାରେ ନାଇଁ ଆଗରୁ କଣ ସବୁ ଆମ ମାନେ ଏରିଆରେ ଟାୱାର ଥିଲା କି? ତ ଏବେ ସବୁ ଗାଁ ଗାଁ ବସିଗଲାଣି ନା।
ବହୁତ ବସିଗଲାଣି ବହୁତ ବହୁତ ଦୂ ଦୂତ ଗତିରେ ନେଟୱାର୍କ ତାଙ୍କର ଚାଲିଲାଣି ଏବେ ତ। ଡାଲି ମାନେ ଅସରନ୍ତି ଯୋଉ ରହିଗଲାଣି ଡାଟା। ତମେ ତାକୁ ଚଲେଇ ପାରିବ ଆଗରୁ ଲୋକ କଣ ଆମେ। ମୁଁ ବି ତ କହୁଛି ମୋ କଥା ମୁଁ ବି ଯେତେଳେ ତ ଚଲଉଥିଲି କି ନାଇଁ ମୋର ସରିଯିବ ଆଉ ଚାଲିବନି। ମୁଁ ରଖିଦିଏ ଏବେ କଣ ମନ ଇଚ୍ଛା ଚଲାଅ।
ଯେହେତୁ ଫାଇଭ୍ ଜି ନେଟୱାର୍କଟା ଆମର ରହୁଚି ନା। ଅନଲିମିଟେଡ୍ କିନ୍ତୁ ଆଜିକା ସମୟ ବି ଲୋକମାନଙ୍କ କତିରେ ମାନେ ପହଞ୍ଚି ପାରିନି ନେଟ୍। ନେଟୱାର୍କ ନାହିଁ ସେମାନଙ୍କ ଏରିଆରେ ମୋବାଇଲ ସେମାନେ ବ୍ୟବହାର କରୁଚନ୍ତି କିନ୍ତୁ ନେଟୱାର୍କ ରହୁନି।
ଟୋଟାଲି ରହୁନି କେତେ? କେତେବେଳେ କେମିତି ଆସୁଛି ହେଲେ ଦରକାର ବେଳେ ଯଦି ନ ଆସିବ ସେ ରହିକି ମାନେ ମାନେ କଣ?
କଥା ତ ସେଇୟା ଯଦି ଦରକାରରେ ଆମର କାମରେ ନ ଆସିବା ଲାଭ ହିଁ ନାହିଁ।
ସବୁ ଜିନିଷ ଖାଲି ନେଟୱାର୍କ ନ ହଉ ବି ସବୁ ଜିନିଷ କଥା ପଢୁଛି କିଛି ଜିନିଷ ଯଦି ଥାଇ ଥିବ ଠିକ ଦରକାର ବେଳେ କାମରେ ନ ଆସିବ ସେ ଜିନିଷ ରହିକି କିଛି ତାର ମୂଲ୍ୟ ନାହିଁ।
କଥା ହେଉଛି ସେଇଟା ସବୁ ଜିନିଷ ଥିବ ଯଦି କାମେରେ ଆସିଯିବ ତାହେଲେ ଭଲ କଥା। ଆଉ ଦୁଇ ହଜାର ଛବିଶ ମସିହାରେ ନେଟୱାର୍କ ପ୍ରୋବ୍ଲେମ ହଉ କିଛି ବି ଆଶ୍ଚର୍ଯ୍ୟ ଲାଗୁଛି।
ଆଶ୍ଚର୍ଯ୍ୟ ଲାଗୁଛି ହଁ ହବା କଥା ହିଁ ନୁହେଁ ମାନେ ଏତେ ସବୁ ଆ ଗୁଆ ବଢିଲାଣି କିନ୍ତୁ ଜିନିଷ କେତେ ପଛରେ ରହିଯାଉଚି ମାନେ ସବୁଠୁ ଦରକାରୀ ଜିନିଷ ଏ ସବୁ ଯଦି ପଛୁଆ ରହିଜିବ ଜଣା ପଡୁଚି ଦେଶ କେତେ ଆଗୁଆ?
କଥା ତ ସେ ଦେଶ ଖାଲି ମାନେ କୁହନ୍ତି ନା ମୁହଁରେ ଗୋଟେ ପଛରେ ଗୋ ଟେ ସେଇଟା ହଉଛି ମାନେ ଆଗରେ ସମସ୍ତେ ଦେଖୁଛନ୍ତି ଦେଶ ଆଗରେ ହଁ। କଥା ହଉଛି ସେଇଟା ସବୁ ଜିନିଷ ମାନେ ଯୋଉଟା ଆଗରେ ନ ରହିବା କଥା ସେ ଜିନିଷ ରେ ଦେଶ ଆ ଆଗୁଆ ରହିଯାଇଛି।
ଗୋଟେ ସୁରକ୍ଷିତ ବି ରହୁନାହାନ୍ତି କେହି ସୁରକ୍ଷିତ ନ ମାନ୍। ନା ପୁଅ କନ୍ ଝିଅ କନ୍ କେହି ସୁରକ୍ଷିତ ରେ ରହୁନାହାନ୍ତି।
କୁ ମାନେ ଝିଅମାନଙ୍କର ଅଲଗା ଡର ପୁଅମାନଙ୍କୁ ମାର୍। ଦବାର ଡର ଆଉ ସମସ୍ତେ ସବୁପଟେ ଅସୁରକ୍ଷିତ କେହି ବି ସୁରକ୍ଷିତ ନୁହନ୍ତି। ନା ପୁଅ ପିଲା ଗୋଟେ ବାହାରକୁ ଗଲେ ଘରେ ଶାନ୍ତିରେ ବ ବସି ପାରୁଛନ୍ତି ନା ଝିଅ ପିଲା ବାହାରକୁ ଗଲେ ଘରେ ଶାନ୍ତିରେ ବସିପାରୁଚନ୍ତି। ଉଭୟ ପୁଅ ଝିଅ ଯିଏ ବି ହୁଅନ୍ତୁ ଆଜିକା ସମୟରେ ତ ଘରୁ ବାହାରିବାକୁ ଡର ଲାଗୁଚି।
ଡର ଲାଗୁଚି ପାଦେ ପାଦେ ବି
ସେ ଆକ୍ସିଡେଣ୍ଟ ହଉ କି ତମର କିଏ ଶତ୍ରୁ ଥିବ ତମେ ଜାଣି ହିଁ ନଥିବ।
ହଉ।
ତମକୁ ସେଇ ଲୋକ ମୁହଁରେ ଭଲ କଥା କହୁଥିବେ କିନ୍ତୁ ତମ ପ ପଛପଟେ ତାଙ୍କର ଇଏ କଥା ହେଉଥିବେ ହଁ ଆଜିକା ସମୟଟା ହିଁ ସେ
ପାର୍ଥ ପାଇଁ ତାଙ୍କ ଜିନିଷ ସରିଗଲେ ସରଲା।
ସରଲା ଯାହା କହିଲ ସବୁ ସ୍ଵାର୍ଥ ପାଇଁ କିଛି ମାନେ। ଲୋକମାନେ ଭାବୁନାହାନ୍ତି ଯେ ଆମେ ଏଠି ସ୍ଥାୟୀ ନୁହଁ ଆମେ ବି ଦିନେ ଏଇଠୁ ଯିବା। ଏଠି କିଏ ରହିବେ କି? ସମସ୍ତେ ଆସିଛନ୍ତି ଯେମିତି କୁହନ୍ତି ନା ସମସ୍ତେ କହୁଛନ୍ତି ନାଟକ ହଉଚି ଫିଲ୍ମ ଦେଖ। ଯୋଉ ଯାଉଚନ୍ତି ଆମେ ବି ଗୋଟେ ଗୋଟେ ନାଟକ କରୁଛନ୍ତି ଆମେ ଆମ ସମୟ ଯେତେବେଳେ ପୁରିଯିବ ଆମେ ପଳେଇବା।
ହଁ ଆମେ ଆମର ନାଟକ ଭଲ କରୁଛୁ ହେଲେ ବି ଅ ସମସ୍ତେ ଯଦି ସମସ୍ତଙ୍କୁ ଠିକ ଭାବରେ ଦେଖିବ ରହିବ କେତେ ଭଲ ହବ ତମେ ଯଦି ଏମିତି କରିବ।
କଥା ତ ସେ ଲୋକ ବୁଝୁନାହାନ୍ତି ଜାଗା ବାଡି ପାଇଁ ଝଗଡା ଲାଗୁଛନ୍ତି ହେ ମୋର ପଇସା କିଛି ଆମର ଏଠି କଣ କହିଲ କିଛି ବି ଆମର ନାହିଁ ଆମେ ଖାଲି ମାନେ କଣ ମାନେ ଭଗବାନ ଯେତେବେଳେ ଜୀବନ ଦେଇଚନ୍ତି। ଖାଇବା ପାଇଁ ପୁଣି ପେଟ ଦେଇଚନ୍ତି। ଯେତେବେଳେ ଏତିକ ତାଙ୍କର ଗୋଟେ ଲୀଳା ଅଛି ତ ସେ ପାଇଁ ଆମକୁ କିଛି ଇନକମ୍ କରିବ
ହଁ ଆମେ ରହିଛୁ ମାନେ ଆମ ଜିନିଷ ହଁ ଆମେ ରହିଛୁ ମାନେ ଆମ ହଁ ଆମ ଆବଶ୍ୟକତା ପୂରଣ ପାଇଁ ଆମର ଯାହା ଜିନିଷ ଦରକାର ଆମ ପଇସା ଆମେ ରୋଜଗାର କରୁଛୁ ଆମେ ଆମର ଖର୍ଚ୍ଚ କରୁଛୁ।
କଥା ତ ସେଇୟା ଲୋକମାନେ କିନ୍ତୁ ତ ବୁଝୁନାହାନ୍ତି ଲୋକମାନେ ଭାବୁଛନ୍ତି ଆମେ ଅମର ବର ପାଇଛୁ ରହିବୁ। ଏ ସେ ମୋ ଜାଗା ଏ ସେ ମୋ ପଇସା ନେଇଗଲେ ପଇସା ଲୋଭ କଣ?
ହଁ ଆମ ଜାଗା ଆମର ନେଇଗଲା ଆମର ଆମେ ଇଏ କରିବୁ।
ବେଶୀ ଆଗ କାଳ ମାନେ କୁହନ୍ତି ଆଗ କାଳରେ ଲୋକ ଥିଲେ କିନ୍ତୁ ଆଗ କାଳ ନୁହେଁ ଏଇ ଯୋଉ ମିଡ ପଏଣ୍ଟର ଲୋ ଲୋକମାନେ ରହିଲେ ମାନେ ନା ଏବେକା ଲୋକ ଏବେକା ଲୋକ ଟିକେ ଚେଞ୍ଜ ହେଲେଣି ଯେହେତୁ ପାଠ ହିସାବରେ। ଆଜିକା ଆ ପରେ ଯୋଉ ଆମ ଜେନେରେସନ୍ ଆସିବ ଆମେମାନେ ଆଉ ସେ କଥା କହିବା କି କିନ୍ତୁ ଯେଉଁ ଯେଉଁମାନେ ଏବେ ଅ ଅଛନ୍ତି ସେମାନଙ୍କର ଜାଗା ସେ ମୋର ନେଇଗଲା ଲୋକ ଲୋକମାନଙ୍କୁ ବୁଝେଇବ କିଏ କେହି ଏଠି ନୁହଁ ବୋଲି।
ଆଉ ଏ ଆ ଧର ଆ ପରେ ତ ମାନେ ସମସ୍ତେ ଏକା ରହିବାକୁ ପସନ୍ଦ କରିବେ ଆଜିକାଲି ଯୋଉ ଫୋନ ହେଇଗଲା ଇଏ ହେଇଗଲା
ଲୋକ ଆଉ ଘର ଲୋକଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବାକୁ ମୁଁ ଦେ ମାନେ ବାହାର ତ ଅଲଗା ବାହାରେ ସମସ୍ତେ ସମସ୍ତଙ୍କ କାମରେ ଯାଉଚନ୍ତି କିନ୍ତୁ ଗାଁରେ ବି ସେଇ ସିଚୁଏସନ୍ ହେଇଗଲାଣି ମାନେ ନିଜ ନିଜ କାମରେ ସମସ୍ତେ ବ୍ୟସ୍ତ ଯଦି ନିଜ କାମରେ ମାନେ କିଛି ସମୟ ମିଳୁଛି ମୋବାଇଲ ଦେଖ ତ ଆଉ ଘର ଲୋକଙ୍କ ସହିତ କେହି ସମୟ ବି ବିତେଇବାକୁ ମାନେ ବିତେଇବାକୁ ଇଚ୍ଛା କରୁନାହାନ୍ତି ନୁହଁ ସେଇଟା କମିଗଲାଣି ହଁ ଆନ୍ତରିକତାଟା କମିଯାଉଚି।
କି ନାଇଁ ଆମେ ବସିଛୁ ଟିକେ ଫୋନ ଦେଖିଦଉ ଆଉ ସେଠି ଘରୋକଙ୍କ ସହିତ ମି ମିସିବାକୁ ତାଙ୍କୁ ସମୟ ହଉନି କୋଉଦିନ ସମୟ ହଉନି ନାଇଁ ସେ ବାହାର କଲେ ସମୟ ହବ ତମେ ଯଦି ସୋ ଫୋନ କୁ ସେଇ ସମୟ ଟା ଦଉଚ। ତ ଅସୁବିଧା ହଉଚି ନା ତମେ ନି ନିଜେ ନିଜେ ଦୂରତା ସୃଷ୍ଟି କରୁଚ ଘର ଲୋକ
ଆମେ ଯୋଉ ଜିନିଷ ତା ଆମ ମନରୁ ଚାହିଁବା ତା ପାଇଁ ଆମକୁ ଆପେ ଆପେ ସମୟ ମିଳିଯିବ ଯଦି ଆମେ ମନରୁ କିଛି ଜିନିଷ ଚାହୁଁଥିବା।
ହ
ତ ଆମର ମାଇଣ୍ଡ ଏବେ ନାଇଁ ସେଇଟା ନାଇଁ ଏବେ ଗୋଟେ ମାଇଣ୍ଡ ସେଟ୍ ହେଇଗଲାଣି। କି ମୋତେ ଯେତିକି ସମୟ ମିଳିବ ନା ମୁଁ ଟିକେ ଇନ୍ଷ୍ଟା ଦେଖିଦେବି। ଟିକେ ହ୍ୱାଟ୍ସଅପ୍ ଯା ଅନଲାଇନ୍ ଟିକେ କଥା ହେଉଛି ସେଇଠି ତ। ଆମେ ମାନେ ନୁହନ୍ତି ଯୋଉମାନେ ଫୋନ ଆଡିକଟେଡ୍ ହେଇଗଲେଣି ସମସ୍ତେ ସେଇଆ କି ଆଉ ଗୋଟେ କଥା। ଘର ଲୋକ ବି ଟିଭି ହଉ ମୋବାଇଲ ହଉ ସେମାନେ ବି ଦେଖୁଛନ୍ତି ସେପଟେ ତାଙ୍କ ସମୟ ବିତଉଛନ୍ତି। ଅଭ୍ୟାସରେ ପଡ଼ିଗଲାଣି ଯେଜା କାମ ଯେଜା କରିବେ ତାପରେ ଯେଉଁ ସମୟ ମିଳିବ।
ଟିକେ ରହିବ ଆମେ ଟିକେ ଟିଭି ଦେଖିବୁ ହଁ ଟିଭିି ଦେଖିବୁ ନହେଲେ ଫୋନରେ ଦେଖିବୁ।
ଆଉ ଯଦି ତୁମେ ବହୁତ ସମୟ। ଘର ଲୋକଙ୍କ ସହିତ ବି ସମୟ ବିତେଇଲା କିଛି ନାହିଁ ମାନେ ଅଯଥା ଝଗଡ଼ାଟା ହିଁ ଲାଗିଯିବ।
ଲାଗିବ କିଛି କଥାରୁ ତମେ କିଛି କହିବ ସେ କିଛି କହିବି ତାପରେ। ତାଙ୍କ ତାଙ୍କୁ କଉ କଥା ଟା ଭଲ ଲାଗିବନି ସେ ତମ କଥାକୁ କାଟିକି କହିବେ। ତାପରେ ତମେ କାଟିକି କହିବ ଯୁକ୍ତି ବଢିବ ଝଗଡା ହବ। ତାପରେ ତମେ ପୁଣି କହିବ କାହିଁ କଥା ହଉଥିଲି।
ସେଥିପାଇଁ ତ ମାନେ ସେଥିପାଇଁ ବି ବି ସମସ୍ତେ ନାଁଇ। ଠିକ୍ ଅଛି ଆମେ ମୋବାଇଲ ଟିକେ ଦେଖିଲେ। ଯେତିକି ସମୟ ମିଳିଲା କିଏ ଖାଇ ପିଇକି ଶୋଇଲେ ଆଉ ସେ ମାନେ ଗୋଟେ ଥାଏ ନା। ଗାଁ ରେ ସବୁ ବସନ୍ତି ସାଙ୍ଗ ହେଇକି ଚାରିଟା ମାନେ ସନ୍ଧ୍ୟା ସମୟ। ଆମେ ହଉ କି ଆମର ଯେତେବେଳେ ବି ଫା ଏବେ ନା ବାହାର ଷ୍ଟାଇଲ ଗାଁରେ।
ଏବେ ଯୋଉ ତ ଖରା ମସାରେ ତ ଖରା ବେଳେ ବି। ଧର ଗଛଟେ ଥିବ ଚଉପଟଟେ ଥିବ। ପବନ ହଉଥିବ ସବୁ ହଁ ଏ ରଜ ଟାଇମ ଆସ ଥିଲା ପର୍ବପର୍ବାଣି ଘରେ। ଏବେ ସେ ସବୁ କିଛି ବି ନାହିଁ।
ସବୁବେଳେ ଚାସ୍ ଖେଳ ହବ ତାପରେ ଆମର ଲୁଡ଼ୁ ଖେଳ ହୁଏ ମାନେ ବସା ଉଠ ଠା ଏବେ ଆଉ ପୁରା ବାହାର। ଯେଝା ଘରେ ଯେଝା କିଏ ମାନେ କିଏ କୁଆଡେ ଗଲା ନ ଗଲା କାହା ଘରେ କିଏ ରହିଲା କେହି ହିଁ ପଚାରିବାର। ନାଇଁ।
ଏଇ ପଚାରିବାର ନାହିଁ ଘରେ ତାଙ୍କର ଫୋନ ଅଛି। ତାର ସବୁ ଅଛି। ବହୁତ ବଦଳି ଗଲାଣି ଦୁନିଆ ଆମେ ଯୋଉ ଦୁନିଆରେ ଥିଲୁ।
ନା ଆମ ଛୋଟ ବେଳେ ନା ଏସବୁ ଥିଲା ତ ଆଜିକା ଡେଟ ସେଟା ନାହିଁ ତ ଆଗରୁ ଲୋକ କହୁଥିଲେ ବାହାରେ ରହିଲେ ବୋରିଂ ଲାଗେ। ଏବେ ଗାଁ ଯାହା ବାହାର ବି ସେୟା ବୋଧେ। ବାହାରେ ପଛେ ଲୋକ ଅଲଗା ଲୋକ ଚିହ୍ନା ପରିଚୟ ପଡୋଶୀ ହେଇଯାଉଥିବେ କିନ୍ତୁ।
ହଁ ଗାଁ ରେ ଆଉ ନାଇଁ ଗାଁ ରେ ତ ଟିକେ ଟିକେ କଥାରେ ଝଗଡା।
କଥା ଭାସେ ଟିକେ ଟିକେ କଥାରେ ଝଗଡା ତାପରେ ଆସିଯାଉଛି ନା ଗୋଟେ ମେଣ୍ଟାଲିଟି ଇଗୋ ଆସିଯାଉଛି କାହା ପାଖରେ। ପାଖରେ ଯଦି କିଛି ପଇସା ହେଉଛି ସେମାନେ ଇଗୋ ଦେଖାଉଛନ୍ତି।
ହଁ ସେମାନେ କଥା ହବାକୁ ନାରାଜ ଏ କଥା ହଉନା ନ୍ତି ଭଲ ବ୍ୟବହାର କରୁନାହାନ୍ତି ଯୋଉଟା କି ଲୋକମାନଙ୍କୁ ପସନ୍ଦ ହଉନି। ସେମାନେ ମାନୁନାହାନ୍ତି ତାପରେ ଝଗଡା ବଢୁଛି।
ଆଉ ଯଦି କାହା ପାଖରେ। ଆଉ ଯଦି କାହା ପାଖରେ ଟିକେ ପଇସା ହେଇଯାଉଛି ସେମାନେ ଭାବୁଛନ୍ତି ପଇସାଟା ପଇସାଟା। ସବୁ କିିଛି କରିବା ପଇସା ଥିଲେ ସମ୍ପର୍କ ଆସେନି। ଆ ସେଇ ପଇସା ଥିବ କିନ୍ତୁ ତୁମ କତିରେ ଲୋକ ନଥିବେ ତମେ ଲୋକଙ୍କୁ ଖୋଜୁଥିବ।
ଜିନିଷ ହେଲା ସେଇଆ ସବୁ କଥା ପଇସାରେରେ କିଣା ଯାଇ ପାରିବନି। କିଛି ଜିନିଷ ତମ ମନରୁ ବି ହେଇପ
ଲୋକପା ବୁଝି ପାରୁନାହାନ୍ତି, ପଇସା ଥିଲେ ସବୁ ହବନି, ପଇସା ଥିଲେ ହଁ ସବୁ ଜିନିଷ ମିଳିଯାଏ କିନ୍ତୁ ସେ ଲୋକ ମିଳିବେନି ନା? ଖୁସି ମିଳିବନି, ଲୋକ ମିଳିବେନି, ସମ୍ପର୍କ ମିଳିବ କି?
କଥା ହଉଚି, ଲୋକ କିନ୍ତୁ ସେ କଥା ବୁଝୁନାହାନ୍ତି। ଲୋକ ଭାବୁଛନ୍ତି ଆମ କିତରେ ଟଙ୍କା ଅଛି, ଟଙ୍କା ଥିବ ଯେ ଯେତେବେଳେ ଆମେ ଅସୁସ୍ଥ ହେଇଯିବା, ସେ ଟଙ୍କା ଆମକୁ ନେଇକି ଯିବ କି? ସମ୍ପର୍କ ଥିଲେ ସିନା ଲୋକ ଆମ ପାଖକୁ ଆସିବେ। ହେଲେ ଲୋକଙ୍କୁ ଏତେ କଥା ବୁଝେଇବ କିଏ?
ସମୟ ସହିତ ସାଙ୍ଗ ସାଥି ଏସବୁ ବି ରହିବ।
ସମସ୍ତେ ରହିବା ଦରକାର, ସମସ୍ତେ ଦରକାର, ଜୀବନରେ ସମସ୍ତଙ୍କର ଆବଶ୍ୟକତା ଅଛି।
ଆମେ କହିବା ଆମେ ଏକାକି ସବୁ କାମ କରି ନେଇଯିବା। ଭୁଲ କଥା, ଆମ ଆମ ଆମକୁବି କାହାର ଅବଶ୍ୟକତା ଅଛି। ଆମକୁ ବି କାହାର ମାନେ, ଆମେ କାହାର ଦରକାର ରେ ଆସିବା, ଆମରବି କିଏ ଦରକାର ରେ ଆସିବେ। ଦରକାରରେ ଆସେ
ହଁ ମୁଁ ରଖୁଚି, ଆଉ କିଛି ସମୟ ପରେ ଫୋନ କରିବି।
ହଉ ହଉ ମୁଁ ମୁଁ ମାନେ ମୁଁ ଏପଟୁ କଲ୍ କରିବି।
ଆଜ୍ଞା।